ହେଲେ କ
ହୁଁ।
ମୁଁ ଭାବୁଥିଲି ସାଙ୍ଗ ଚାଲ ଆମେ ଗୋଟେ ଜାଗାକୁ ଯିବା। ପିକ୍ନିକ୍ କରିବା। ଆମେ ସବୁ ସାଙ୍ଗ ମାନେ ଯିବା।
କୁଆଡ଼େ ଯିବା?
ପୁରୀ ଯିବା, ନନ୍ଦନକାନ ଯିବା, କୋଣାର୍କ ମନ୍ଦିର ଯିବା। କୋଉଆଡ଼େ ବି ଗୋଟେ ଯିବା। ଆଉ ଗୋଟେ ଅ ଅଟ୍ରି ରେ ଗୋଟେଏ ଫୁଟିଲା କୂଅ ଅଛି। ସେଠାରେ କହୁଛନ୍ତି ସେଠାରେ ଫୁଟିଲା ପାଣି ଅଛି। ସେଟା ବି ଯାଇକି ଚେକ୍ କରିବା ଫୁଟିଲା ପାଣି ଅଛିକି ନାହିଁ। ମୁଁ ଗୋଟେ ଥିଲା ଯାଇଥିଲି ତା
ଶୁଣ ଶୁଣ ତମେ ଥରେ ଆଙ୍ଗୁଠି ବୁଡ଼େଇଦବ ଦେଖିବ ଆଙ୍ଗୁଠି ଟା ହୋଉଚି ଫୁଟୁକା ହଉଚି କି ନାଇଁ।
ନା ନାଇଁ ଏତେ ବି ଗରମ ନୁହେଁ। ମୁଁ ଯାଇଥିଲି। ମୁଁ ପିଇସୀ ସବୁ ଯାଇଥିଲେ, ସେ କହିଲେ ନା ଏତେ ଗରମ୍ ନୁହେଁ। ଲିକ୍ ପାଣି ଫୁଟୁଥିବ ସେମିତିଆ କୂଅରେ। ମୁଁ ଦେଖିଥିଲି ସେଠାରେ ବହୁତ ବଡ ମେଲଣ ବସିଥିଲା। ଅଧିକାଂଶ ଖାଇବା ଜି ଜିନିଷ ଥିଲା। ଆଉ ଟେସ୍ନାରୀ ସବୁ ସେ ସବୁ କିଛି ନଥିଲା। କପଡ଼ା ଟିକେ ସେଠି କୋଉ କୋଉ ଦୋକାନ ରେ ମିଳୁଥିଲା। ନହେଲେ ଅଧିକାଂଶ ଖାଇବା ଜିନିଷ ଥିଲା। ସେଟାରେ ସିଏ ଯାଇକି ଦେଖିଲେ ଫୋଟୋ ମୋଟୋ ସବୁ କ୍ଲିକ୍ କଲେ। ମତେ ପଠେଇଥିଲେ ମୁଁ ଦେଖୁଥିଲି। ମୁଁ କହିଲି ଆମେ ବି ଯିବା ନହେଲେ କୋଉଠି। ମୁଁ ଯେବେ ବି ଯାଏ ଆମ ଉଁ ଫ୍ୟାମିଲ୍ ପିକ୍ନିକ୍ ରେ ହିଁ ଯାଏ। ମୁଁ କେବେ ସାଙ୍ଗ ମାନେ ସହିତ କେବେ ବି ଯାଇନି। ଏ ସେଇଥିପାଇଁ କହୁଚି ଏଥର ଆମେ ଯିବା ସାଙ୍ଗମାନଙ୍କ ସହିତ ଯିବା।
ଫ୍ୟାମିଲ୍ ପିକ୍ନିକ୍ ଆମର କେବେ ଯାଆ ଯାୟାନ୍ତିନି।
ନା ମୁଁ ଯାଇଛି। ମୁଁ ଫ୍ୟାମିଲ୍ ପିକ୍ନିକ୍ ରେ ଯାଏ ମତେ ବହୁତ ମଜା ଆସେ। ଆମ ଗୋଟେ
ଫ୍ୟାମିଲି ହେଇଯାଉଚି ନା ସେଥିଲାଗି ସମେସ୍ତଙ୍କୁ ନେଇକି ଯିବା ଟା ଟିକେ ମୁସ୍କିଲ୍ ହେଇଯାଉଚି। ଗୋଟେ ମିନିମମ୍ ଗୋଟେ ଟ୍ରାଭେଲର୍ ଦରକାର।
ହଁ ଆମେ ଟ୍ରାଭେଲରେ ହିଁ ଯାଇଥିଲୁ। ମୋ ମା ମୋ ମାଉସୀ ସବୁ ସମସ୍ତେ ଯାଇଥିଲୁ ମୋ ମାଉସୀ ସବୁ ସବୁ ମାଉସୀ ତ ଯାାଇନଥିଲେ ଗୋଟେଏ ମାଉସୀ ସେ ବିଦେଶ ରେ ଅଛନ୍ତି ସେ ତ ଯାଇ ନଥିଲେ। ଆଉ ଆଉ ଯୋଉ ଆ ଆଉ ଦିଟା ମାଉସି ଥିଲେ ହଁ ଆମ ସାଙ୍ଗରେ ଗଲେ।
ଆଛା। ନାଇଁ କେବେ ଯାଣିନି ତ ଦେଖିଆ ଭାରି ଯୁଗି ରଜ ବାସି ଦିନ ହଉଚି ସାଙ୍ଗମାନେ ସବୁ ଟିକେ ଯିବୁ ବିରଜା।
ହୁଁ।
ଦେଖିଆ ଘରେ ଛାଡିବେ କି ନାଇଁ ପୁରୀ ଯିବାକୁ କହିଲି ଛାଡିଲେନି।
ନା ନା ମୁଁ ପୁରୀ ଯାଇଥିଲି ଆମ ଫ୍ୟାମିଲି ଟ୍ରିପି ରେ ହିଁ ମୁଁ ଯାଏ। ମୁଁ କେବେ ବି ଯାଏନା ମୁଁ ଯୋଉ ଗୋଟେ ଥର ଯାଇଥିଲି ପିନିକି ଆମେ ଦି ତିନି ଦିନ ରହିକି କି ସେ ଆମ ସାଙ୍ଗମାନେ ବୁଲିକି ଆସଚୁ ତାପରେ ମୁଁ କେବେ ବିି ଆଉ ପିକନିକ ଯାଇନି।
ନାଇଁ ଘରେ ଛାଡୁନା
ଘରେ ଛାଡୁନାହାନ୍ତି ନା ଆଜିର ଏଇ କୋଉଠି ଛାଡୁନାହାନ୍ତି।
କହୁଚନ୍ତି ଆଉ ନା ସାଙ୍ଗ ମାନଙ୍କ ସହିତ ଯାନି ଖରା ହଉଚି। ସେ ଆମ ଘର ପାଖରେ ଜଣେ ସ୍ତ୍ରୀ ଲୋକଟେ ଆସିଥିଲେ ସେ ମୋ ମା ପାଖରେ ବସିଥିଲେ ମୁଁ ମା କୁ କହିଲି। ମୁଁ ଟିକେ ଟିକେ ଡାଉଟ୍ କରୁଥିଲି ସେ ମନା କରିବେ ବୋଲିକି ସେ ବି କିଛି ଉସୁକେଇ ଦେବେ ମାକୁ। ତଥାବି ମୁଁ କହିଲି ମା କି ସାଙ୍ଗମାନେ ସବୁ ପୁରୀ ଯିବେ ଆମେ ଯିବୁ ମୁଁ ଯିବି। ସେ ଯୋଉ ହଟାଦସ୍ତ କିନା ଖରାରେ ମୁଣ୍ଡ ବୁଲେଇ ଦୋଉଚି।
ଏମିତି ହେଇଯାଉଚି ସେମିତି ହେଇଯାଉଚି ଏଇ ସବୁ କହିବେ।
ମୋ ଦେହ ଖରାପ ହେଇଗଲା ମୁଁ ପଡିଗଲି ଅଷ୍ଟପହରିରେ ଏମିତି ହେଲା। ଆହୁରି ତୁ ଖରା ରେ ଯିବୁ ମୋ ଭଉଣୀ ଗୋଟେ ମେଡିକାଲ ରେ ପଡିଚି। ମୁଁ କହିଲି ଶଇଲା ମୋ ପୁରୀ ଯିବା ଏଇଠୁ ଶଇଲା।
ହଁ ଏମିତିଆ ଲୋକ ରହିବେ ଯମା
ଛାଡି ବେନି ମା ମନା କରିଦେଲେ।
ଏମିତିଆ ଲୋକ ରହିଲେ ମାନେ କେବେ ବି କେବେ ବି ମାଙ୍କୁ କହିବନି ମାଆଙ୍କୁ ଏକୁଟିଆ ରେ କହିବ ଠିକ୍ ମାଙ୍କୁ ପଟେଇ ନେଇକି କହିବ ଠିକ୍। ଏ ବାପ ଡାଇରେକ୍ଟ ବାପା କୁ ବି କହିଲେ ନା ବାପା ହିଁ ମନା କରିଦେବେ ମାଙ୍କୁ ଅନେଇବେ ମାଙ୍କୁ କହିଦେବି ତାପରେ ସରିଲା। ମୁଁ ଯେବେ ବି ବାପାଙ୍କୁ କହିବି ବାପା ଆଗେ ମାଆଙ୍କୁ ଅନଇବ ହଁ କରିବି ନା କରିବି।
ନାଇଁ ମୁଁ ବାପା ମତେ ମନା କରିବେ ମତେ ବାସ୍ ମାର ପରର୍ମିସନ୍ ମିଳିଗଲେ ମୋ ବାପାଙ୍କଠାରୁ ବି ପରର୍ମିସନ ନିଏନି। ବାସ୍ ମା ହଁ କହିଦେଲେ ନା ସଇଲା ବାସ୍।
ନା ମୋ ମା ହଁ କହିଲା ପରେ ମୋ ବାପାକୁ ନ କହିକି ମୁଁ କୁଆଡେ ଯାଇପାରିବିନି ବାପା ମତେ ମତେ ଖାଲି ଖୋଜିବେ।
ବାପା ପା ଜାଣିଥିବେ ବାପା ସବୁ କଥା ଆଗେ ଜାଣିଥିବେ। ବାପା ସେଇଠି ରହି ବାପା ଟିକେ ଅଧିକ ଗେଜେ ଗେଜେ ହୁଅନ୍ତି। ବାପା ଟିକେ ଗେଜେ ଗେଜେ ହୁଅନ୍ତି ନା ସେ ସେ ଥିଲାଗି ମୋ ମା ମୁଁ ମା କୁ ହିଁ ସବୁ କଥା କହିଦିଏ। ଘର ଲୋକ ସମେସ୍ତେଙ୍କୁ ମୁଁ କହିଦେଇଥାଏ ସମେସ୍ତେ ଜାଣିଥିବେ। ମୁଁ ପାପାଙ୍କୁ କୁହେନି। ବାପାଙ୍କୁ କୁହେନି ଗଲା ବେଳେ ଗେଜେ-ଗେଜେ-ଗେଜେ- ଗେଜେ ଏବେ ଯେ କୁଆଡେ ଗୋଟେ ଭଲ ଶାନ୍ତିରେ ଟିକେ ଯାଇପାରିବୁନି ତା ଅପେକ୍ଷା ବାହାରିକି
ବି ସାରା ଖରାପ ଯିବ।
ହଁ ସେୟାତ ଆଉ କଣ କରିବି।
ମୋ ଭାଇ ଆଇଥିଲା ମୋ-ମୋ ଯୋଉ ସାନ ଭାଇ ଅଛି ସି କୁଆଡେ ବି ଯିବ କହିବ ମୋ ଦିଦି ମୋ ଦିଦି ଗେ ମୋ ଦିଦି କୁଆଡେ ଗଲେ ମୁଁ ଦିଦି କୁଆଡେ ଗଲେ ଏବେ ସିଏ ଯାଇଥିଲା ଝରଣା ଦେଖି ସିଏ ଆଗେ କହିଲା ମୋ ଦିଦି କୁଆଡେ ଗଲେ ସିଏ ଦେଖିଲା। ଦେଖିକି ମା ବାପାକୁ ମୁଁ କହିଲି ମୁଁ ଯାଉଛି ଆଉ। ମୁଁ ଯାଉଛି ମୁଁ ନାଇଁ ମୁଁ ଯାଇଥିଲି ତେବେ ମାମୁଁ ଘରକୁ ପ ପଳେଇ ଯାଇଥିବି। ସିଏ ତା ରାତିରେ କହିଲା ମାଙ୍କୁ ମା ମୁଁ ଯିବି ଝର୍ଣା ଦେଖି ବାକୁ ମା କହିଲେ ତତେ ତ ଛାଡିବିନି। ଏବେର ପାଣିର ବୋହୁତ କେସ୍ ହଉନି?
ହୁଁ ହୁଁ।
ହଁ। ସେଇଥିପାଇଁ ସିଏ କହିଲା ମୁଁ ଝର୍ଣାରେ ଗାଧେଇବି ମୁଁ ଝର୍ଣାରେ ଗାଧେଇବି ମୋ ମା କହିଲା ତୁ ତ ଯିବୁନୁ। ସିଏ ଏମିତି ଏମିତି ହେଇକି କାନ୍ଦି କାନ୍ଦିକି ସିଏ ଗଲା। ବାପା ମାଙ୍କୁ କହିଲା ମୁଁ ଯିବି ତ ଯିବି ତ। ଗୋଡ ହାତ ଧରିଦେଲା ଧରିକି ସେ ଗଲା। ମା ଯେବେ ଛାଡିଲେ ସକାଳୁ ଉଠିକି ମା ଖାଲି କଲ୍ କରୁଛନ୍ତି। ପହଞ୍ଚିଲୁ, ଖାଇଲୁ, ବୁଲିଲୁ, ଗାଧେଇଲୁ ଗୋଟେ-ଗୋଟେ ମିନିଟରେ ଖାଲି କଲ୍ କରୁଛନ୍ତି ସେ କହୁଛି ମା ମତେ ବୁଲିବାକୁ ଦିଅ। ତାର ସିଏ ନା ଗାଧେଇ ପାରିଲା ନା ଭଲ ଭାବରେ ବୁଲି ପାରିଲା। ତାକୁ ଜମା ବି ମନ ଲାଗୁନଥିଲା ଏତେ ମ ମାଙ୍କୁ ମା ର ମନ ବୋହୁତ ଦୁଖ କହିଲେ ଏମିତି କେସ୍ ହଉଛି। ତାକୁ କହିଲେ ନା-ନା ତୁ ଯା ନା ବିଲକୁଲ ବି ଯା ନା ତାଙ୍କ ସାଙ୍ଗରେ ଗାଧାନା। ସେ ତେବେ ବି ଗଲାନି ଗାଧେଇ ପାରିଲାନି ଝର୍ଣା ବନ୍ଦ ଥିଲା ସେ କହିଲେ ନା ଗାଧୋଇବାକୁ ଯିବେନି, ଯେମିତି ଆମ ସାଙ୍ଗରେ ହେଇଥିଲା ତା ସାଙ୍ଗରେ ବି ସେମିତି ହେଲା।
ସେଇଟା ଭାରି ଜୋରେ ଫେରେ ବିରକ୍ତି ଲାଗିବ କି ଗୋଟେ ଜାଗାକୁ ଯାଇଁକି ତାପରେ ଘର ଲୋକ ଜାଣିକି ବି ବାର୍ ବାର୍ କଲ୍ କରୁଥିବେ ଏଠିକି ଯାଇଛୁ ସେଠିକି ଯାଇଛୁ ଏଇଟା କରିବୁନୁ ସେଇଟା କରିବୁନୁ। ତାପରେ ଆଉ ଜୋରସେ ବିରକ୍ତି ଲାଗିବ।
ହୁଁ।
ମୁଁ ବାର୍ଥଡେ ରେ ଆସିଥିଲେ ଜଣେ ଦେଖା କରିବାକୁ ମୋ ମା କହିଲା ହଉ ଯା ମୁଁ ଯାଇଛି ଦେଖା କରିବାକୁ ସେ ଶହେ ଥର ଫୋନ କଲାଣି। ଆ ଏମିତି କରିବୁନୁ ସେମିତି କରିବୁନୁ ସେ ମାନେ ପୁରା କାନ୍ଦିକି ମାନେ ଉ ଉଛନ ମୁଁ କହିଲି ମାଲୋ ତୁ ବ୍ୟସ୍ତ ହୋନି ମୁଁ ଯାଇକି ଦଶ ମିନିଟ ରେ ଘରେ ପହଞ୍ଚୁଛି।
ଟିକେ ବି ଲେଟ୍ ହେଲେ ବୋହୁତ ଏୟା ଆଇନ ଇଏ ଲାଗିବ।
ଯେମିତି କହିଛି ଦଶ ମିନିଟ ରେ ଶୁଣ ଯେମିତି ମୁଁ ଆସି ଦଶ ମିନିଟ ରେ ଘରେ ପହଞ୍ଚି ତାପରେ ଆଉ କଲ୍ କଲେନି କେହି।
ଦଶ ମିନିଟରେ ପହଞ୍ଚି ଯାଇଥିଲ ତ।
ମାନେ ଯେ ପର୍ଯ୍ୟନ୍ତ ନା ଦଶ ମିନିଟରେ ପହଞ୍ଚି ନଥିଲି ତାଙ୍କ ସହିତ ପଳେଇ ଥିଲୁ ବୁଲିବାକୁ ନା ତ ଲେଟ୍ ହେଇଗଲା ନା
ହଁ।
ସାଢେ ବାରଟା ସୁଦ୍ଧା ଆସିକି ମୁଁ ମୋ ମାମୁ ଘରେ ପହଞ୍ଚିଗଲି ସେ ପାଖରେ। ମାମୁଁ ଘରେ ପହଞ୍ଚିଗଲି ଫୋନ କରିଦେଇଥିଲି ମାଇଙ୍କୁ କି ମାଇ ମୁଁ ଯିବି ବୋଲିକି ସେ ଖାଇବା ବି ଦେଇଥିଲେ। ଘରୁ ଫୋନ କଲି ମୁଁ ମାମୁଁ ଘରେ ଅଛି ଆମ ଘରେ ଆସି ବାରଟା। ଟା ଗୋଟେ ସିଧା ପହଞ୍ଚିଗଲି ସିଏ ଯୁ ଇଏ ଆସିଥିଲେ ଦେଖା କରିବାକୁ। ସିଏ ଏପଟ ବିଷୟରେ କିଛି ଜାଣି ନାହାନ୍ତି ଫାଷ୍ଟ ଟାଇମ ଆସିଛନ୍ତି। ତ ସେ ତଥାପି ଫାଷ୍ଟ ଟାଇମ ସେତେକ ରେ ବି ସେ ସାହସ କରିକି ପଳେଇ ଆସିଲେ। ମୋ ସହିତ ଦେଖା କରିବେ ବୋଲିକି ମୋ ବାର୍ଥଡେରେ ସେ ଆସିଲା ପରେ ମୁଁ ତାଙ୍କୁ କ ଛାଡି ଦେଇଚିନା ପଳେ ମୁଁ ମାନେ ସେ ଜାଗାରେ ତାଙ୍କୁ ଛାଡି ଦେଇକି ଆସିଲି। କିନ୍ତୁ ମତେ ଭଲ ଲାଗିଲାନି କି ସେ ଲୋକଟା ଆସିଚନ୍ତି ଏତେ ଦୂରରୁ ଖାଇନାହାନ୍ତି ସେ ଏଠି ତ ଜାଣିନାହାନ୍ତି ବି ତାଙ୍କୁ ପୁଣି ଅ ହୁଁ- ମୁଁ କହିଲି ଯିଏ ଦେଖୁଚନ୍ତି ସେ ଦେଖନ୍ତୁ ମୁଁ ତାଙ୍କୁ କହିଲି ମୁଁ କହିଲି ଶୁଣ ସେଇପଟେ ହୋଟେଲ୍ ଟା ଅଛି ହୋଟେଲ ତିନିଟା ଚାରଟା ଟା ଅଛି ତମକୁ ତମେ ଯିବ ତମକୁ ତମେ ତ ଆଇଁଷ ଖାଇବାକୁ ପସନ୍ଦ୍ କର ଯାହାବି ତମେ ଖାଇବ ଯାଇଁକି ଖାଇଦେଇକି ଆରାମ୍ ସେ ବସ୍ ରେ ପଳେଇବ। କହିଲେ ହଉ ଠିକ୍ ଅଛି ତୁ ଯା ମା ଫୋନ୍ କଲେଣି ଘରକୁ ପଳା। ମୁଁ ତାପରେ ଆସିଲି ଯେ ଖାଲି ପଛକୁ ଅନଉଥାଏ କଣ୍ କଲେ କଣ ନାହିଁ ମାନେ ଉଁ ଫାଷ୍ଟ୍ ଟାଇମ ସେ ଆସିଚନ୍ତି ନା ଟିକେ ହଉଚି ତାଙ୍କଠାରୁ ମୁଁ ଟିକେ ଅଧିକ ସିରିଏସ୍ ଥିଲି କି ସିଏ ପୁଅ ପିଲା ହେଇକି ବି ମୁଁ -ମୁଁ ଝିଅ ପିଲା ହେଇକି ମୁଁ ସିରିଏସ୍ ଥିଲି କି ସିଏ ଖାଇପାରିବେ ତ କାଇନା ନୂଆ ଜାଗା ହେଲା ମାନେ ସମସ୍ତେ ସିରିଏସ୍ ରହିବେ।
ହୁଁ।
ଅସୁବିଧା ଖରାପ୍ ଲାଗିବ କି ସେ ଏତେ ଦିନ ପରେ ଆସିଚନ୍ତି ତାଙ୍କୁ ଟିକେ ଶାନ୍ତିରେ ନା ଖାଇବାକୁ ଦେଲି ଖରାରେ ଆସୁଚନ୍ତି ପୁଣି ସ ସକାଳୁ ସେ ଖାଇନାହାନ୍ତି ଉଠିଚନ୍ତି ଗାଧେଇ ପାଧେଇକି ସେ ଆସିଚନ୍ତି। ମୋ ଜନ୍ମଦିନ ଥିଲା ସିଏ ପୁରା ମାନେ ଗାଧେଇ ପାଧେଇକି ପୁରା ଫ୍ରେଶ୍ ହେଇକି ଆସ୍ ଆସିଚନ୍ତି ଖାଇ ନାହାନ୍ତି। ମୁଁ କହିଲି ତମେ ଖାଇକି ଆସିଲ ମୁଁ କହିଲେ ଲେଟ୍ ହେଲାଣି ବସ୍ ଛାଡିଦବ ତାପରେ ମୋ ପାଖରେ ବାଇକ୍ ନାହିଁ ସେ କାମ
ଡ୍ରେସ୍। ହୋଇ ଟାଇପ୍ ର ଡ୍ରେସ୍ ପିନ୍ଧଥିଲା ସେ ବି ତମେ ସିମ୍ପଲି ପିନ୍ଧଥିବ ଫିରଭି ମୁଁ କହିଦିଅ
ନାଇଁ ମୁଁ କୁର୍ତ୍ତା କୁର୍ତ୍ତିୀ ସେଟ୍ ପିନ୍ଧଥିଲି।
ଷ୍ଟେଟମେଣ୍ଟ୍ କୁର୍ତ୍ତା?
ହଁ ଏଇ ଯଉ ଦୁକାନ୍ ରୁ ଆଣିଥିଲି। ସେଟ୍ ପୁରା ଆସେ ନା କୁର୍ତ୍ତୀ ସେଟ୍ ପୁରା ମାନେ ଆ- ଚୁଟ୍ ପ୍ୟାଣ୍ଟ ଆସେ ଆଉ ଢୋ-ଢୋଲାର ବି ପ୍ୟାଣ୍ଟ୍ ଆସେ ବଟ୍ ମୁଁ ପୁରା ଢୋଲା ପ୍ୟାଣ୍ଟ୍ ଟା ଆଣିଲିନି ଚୁଟ୍ ଟାଇପ୍ ର ଯଉଟା ଥିଲା ସେଇଟା ଆଣିଲି।
ହୁଁ।
କୁର୍ତ୍ତି ଆଉ ଓନି ଆଉ କଟନ୍ ଲ ଆଣିଥିଲି।
କଟନ୍ ଡ୍ରେସ୍ ଟା ଗରମି- ଗରମ- ଗରମ୍ ଦିନରେ ସେଟା ବହୁତ୍ ଭଲ। ବହୁତ୍ ଭଲ ଆଉ ସ୍ଲାକ୍ ଡ୍ରେସ୍ ଟା ଗରମ୍ ଦିନରେ ପିନ୍ଧିପାରିବନି।
ମୁଁ କୁର୍ତ୍ତିୀ ହେରା ପିନ୍ଧଚି ବୋଲିକି ମୁଁ କୁର୍ତ୍ତୀ ହେରା ପିନ୍ଧିଚି ସେ ତାଙ୍କ ଘର ଗଲାକୁ ଗଲା ପରେ ତାଙ୍କ ଘର ଫୋନ୍ କଲେ ଫୋନ୍ କଲା ପରେ ତାଙ୍କ ଭଉଣୀ କହୁଚନ୍ତି ତମେ କୁର୍ତ୍ତି ହରିକା ପିନ୍ଧୁଚ ମୁଁ କହିଲି ହଁ ନା ତୁମେ ଏତେ ଗରମ୍ ରେ ପିନ୍ଧିପାରୁଚ ମୁଁ କହିଲି ମୁଁ ମୁଁ କହିଲି ତମେ ଜିନ୍ସ୍ କିବା ଟପ୍ କିମ୍ବା ହଉଚି କିଛି ବି ନାଇଟ୍ ଫାଇଟ୍ ପିନ୍ଧ ମୁଁ କହିଲି ମୁଁ ନାଇଟ୍ ପିନ୍ଧେନି। ସେ ମତେ ପସନ୍ଦ୍ ନୁହଁ ଆଉ ଜିନ୍ସ ତ ସିଏ ହଉଚି ମୋର ଶତ୍- ଶତ୍ରୁ ମୁଁ ତାକୁ କେବେ ଛୁଇଁନି ଆଜି ଯାଏ ଆଉ ହଁ। ମୁଁ ତାକୁ କେବେ ଛୁଇଁନି ମୁଁ ତାକୁ ଦେଖିକି ଦୂରରୁ ସେଇଠୁ ପଳାଏ ନାକ ଟେକିକି ଯେମିତି ଲାଗେ କି ଗୋଟେ କଣ ମାନେ ଖରାପ୍ ଜିନ୍ଷ ଟେ ଦେଖିଦେଲି।
ଉଁ- ହୁଁ ଅମରେଲା ଜିନ୍ସ ପିନ୍ଧୁନ ସେଟା ବଢ଼ିଆ।
ନାଇଁ ମୁଁ ପିନ୍ଧେନି ମତେ ଟୋଟାଲି ପସନ୍ଦ ନୁହଁ ପିଲାବେଳରୁ ହିଁ ଜିନ୍ସ ପିନ୍ଧେନି। ପିଲା ବେଳରୁ ଲଙ୍ଗ୍ ଡ୍ରେସ, କୁର୍ତ୍ତି
ସମସ୍ତଙ୍କୁ ଅଛି ଲାଇକ୍ ଡିସ-ଡିସଲାଇକ୍ ସମସ୍ତଙ୍କୁ ଅଛି।
ମତେ ଟିକେ ପସନ୍ଦ ନୁହଁ।
ହୁଁ ହୁଁ। ମୁଁ ଭାବୁଛି ମତେ ଯୋଉ ଜିନିଷ ପସନ୍ଦ ଉଁ ଦରକାର ନି କି ତମକୁ ବି ସେଇ ଜିନିଷ ପସନ୍ଦ ରହିବା ଦରକାର। ତମକୁ ଅଧିକାଂଶ କୁର୍ତ୍ତି ପ୍ଲାଜୋ ଆଉ ଲେଗିସ୍ ଏଇ ସବୁ ଭଲ ଲାଗେ।
ହୁଁ ହୁଁ। ହଁ। ମତେ ସେଉରା ଟିକେ ପସନ୍ଦ। ସେଥିରେ ମୁଁ କମ୍ଫର୍ଟେବଲ ରହିପାରେ ମାନେ ପୁରା ଯେମତି ମୁଁ ବିନ୍ଦାସରେ ରହିପାରେି ମତେ କିଛି ଅସୁବିଧା ହୁଏନି।
ହୁଁ।
ସେଥିଲାଗି ମୁଁ ଯେତେବେଳେ ଯାଏ ମୁଁ ସେମତି ଡ୍ରେସ ଫ୍ରେସ ନେଇ ଆସେ।
କଣ ଖାଇଥିଲ।
ପଖାଳ ଖାଇଥିଲି ବା।
ହୁଁ।
ହଉ ତମେ ଯାଅ କଣ କରିବ ଆଉ।
ହୁଁ ଆଉ ତମ ତମେ ଘର କାମ କରୁଛ।
ହଁ ମୁଁ କରେ।
ଘର କାମ କ କରିବାକୁ ପସନ୍ଦ।
ହଁ ମତେ ପସନ୍ଦ କିନ୍ତୁ ମୁଁ ଯେତେବେଳେ ମୁଁ କରିବି ସେତିକା ବେଳେ ମୋ ପାଖରେ କେହି ନ ରହିବା ଦର କାର ନହେଲେ ମତେ ବହୁତ ହି ଚିଡା ଲାଗେ।
କାଇଁକି।
ଖରେ କିଏ ରହିଲେ ମୁଁ ଖାଇବା ନଷ୍ଟ କରିଦିଏ। ମୁଁ ଯୋଉ ଖାଇବା ଟାକୁ ଭଲସେ ଜାଣିଥିବି ମୁଁ ଭୁଲିଯିବି। ଆଉ ମୁଁ ଫୋନରେ ତ କଥା ହେଲେ ମୁଁ ସେ ଖାଇବାର ଧର୍ଯ୍ୟା ଉଡେଇ ଦିଏ।
ପୁରା ରିଲାକ୍ସ ହେଇକି କଥା ହଉଛ ମାନେ ଖାଇବା ତିଆରି କରୁଛ କଥ ଥା ହଉଚ କହୁଚି।